ହ୍ୟାଲୋ।
ହଉ।
ହାଲୋ।
ହ୍ୟାଲୋ।
ହାଲୋ।
ହ୍ୟାଲୋ।
ହାଲୋ।
ହ୍ୟାଲୋ ଆଉ ଭାଇ ଭଲ ଅଛ ତ?
ହଁ ଭଲ ଅଛି ଆଉ କଣ କରୁଛ?
ହଁ ରୋଷେଇ କରୁଥିଲି।
କଣ ରୋଷେଇ ହଉଛି ଏବେ?
ଏ ବର୍ଷା ପାାଗ ଟେ ଦେଇଛି ଗରମ ଭାତ କୁ ଭାତ ବଷେଇ ଦେଇଚି ଆଉ। ଟିକେ ପନିର୍ ବେସର ଆଉ।
ପ ପରୁ ଆଜି ଆମେ ଶିଖିବା ହବନାଇ ନାଇଁ?
ନାଇଁ ଆଜି ଗୁରୁବାର ତ?
କୋଉଠି ଘ ଘରେ ଅଛ ନା ବାହାରେ ଅଛ?
ଆ ରା ହର୍ଷ
ବାହାରେ କେତେଜଣ ରହୁଛ?
ଦି ଜଣ।
କେତେଜଣ ଅଛ?
ଚାରି ଜଣ।
ଦି କଣ ମୁଁ ନିଜେ ରୋଷେଇ କରି ଖାଉଛ ଆଉ ନା?
ହଁ।
ହୁଁ ତା ସହିତ ଆମର ପଢ଼ାପଢି ଚାଲିଛି ନା?
ହଁ ତା ତ ତ ପଢାପଢି ଯାଉଛି
ଉଁ ଯାହା ହଉ ଭଲ ଏଇଟା ତ ଛାତ୍ର ଜୀବନ ଆଉ।
ହଁ ଛାତ୍ର ଜୀବନ ପଳେଇଲାଣି।
ଛା ଛାତ୍ର ଜୀବନ ତମର ପଳେଇଲା
ଛାତ୍ର ଜୀବନ ପଳେଇଲାଣି ଏ ହଉଛି ସଂଘର୍ଷ ଜୀବନ।
ଏବେ ସଂଘର୍ଷର ଜୀବନ ନାଇଁ?
ଆଗକୁ ବଢିବା ଭବିଷ୍ୟତ ପାଇଁ ସଂଘର୍ଷର ଜୀବନ ଆଉ।
କଣ ତୁମ ଜୀବନରେ ଏବେ ସଂଘର୍ଷ ଚାଲିଚି।
ଏ ଘରେ ରହିବା କଥା ବାହାରେ ରହୁଛୁ।
ହଁ।
ହ ସମସ୍ତେ ବୁଲାବୁଲି କଲା ବେଳକୁ
ଘର ଲୋକଙ୍କୁ ଛାଡିକି ଆମେ ବାହାରେ ରହିବାକୁ ପଡୁଛି।
ନିଜକୁ ନିଜ ମନକୁ ବୁଝେଇ ସେଇଟା ତ ସତ ତଥା ଘରେଇ ଖାଇବା ତ ଖାଇହବନି। ଏତେ ଦୂର ରେ ରହିଲେ ଆଉ ଘର ଘରେ ଖାଇବା କୋଉଠି ଖାଇହବ। ଉ ଆ ତାପରେ ଉଁ ଆ ଆଉ ଗୋଟେ କଥା ଘରେ ଯେତେବେଳେ ମା ରୋଷେଇ କରୁଥିଲା ଭଲ ହଉ ଖରାପ ହଉ ଯାହା ବି ହଉ ଖାଇଦଉ ଥିଲ ନାହିଁ ଆଉ ସେଠି ତ ସେମିତି ନାଇଁ। ହଁ ଆଉ ସେଠି ତ ସେମିତି ନାଇଁ। ଅ ନିଜେ ଯାହା ରୋଷେଇ କରିବା ଖାଇବ ନହେଲେ ଉପବାସ ରହିବ। ଖାଲି ପେଟରେ। ହଁ ଏବେ ଏ ଆମର ଯୋଉ ବ୍ୟବସ୍ଥା ହେଇଛି ଆମ ଓଡିଶାରେ ପାଞ୍ଚ ଟଙ୍କିଆ ମିଲ୍ ଆହାର ଆହାରର ଯୋ ବ୍ୟବସ୍ଥା ଇଛି ବହୁତ ବଢିଆ ବ୍ୟବସ୍ଥା ନା।
ଉଉଁ କାହିଁକି ନା ଦେଖ ଆମର ଅ ଉ ମାନେ ତୋ ତୋ ଯୋଉ ଛାତ୍ରଛାତ୍ରୀ ମାନେ ରହିଲେ ପଢ଼ାପଢ଼ି କରୁଛନ୍ତି କମ୍ପିଟେଟିଭ୍ ପାଇଁ ସେମାନେ ନିଜେ ରୋଷେଇ କରି ଖାଇବା ଟାଇମ୍ ଉ ଉ ନେ ଯାହା ଫଲେ ସମୟ ନଷ୍ଟ କରିବା ଏଇ ସବୁରେ ତାଙ୍କର ସମୟ ନଷ୍ଟ ହେଇଯାଏ। ସେମାନେ କଣ କଲେ ନା ଦିନରେ ଗଲେ ପାଂସ ଟଙ୍କାଟେ ଦେଲେ ଖାଇ ଦେଇକି ପଳେଇ ଆସିଲେ। ପୁଣି ରାତିରେ ଗଲେ ପାଂସ ଟଙ୍କା ଦେଲେ ପୁଣି ଖାଇକି ପଳେଇ ଆସିଲେ। ଏଟା ଗୋଟେ ବହୁତ ବଢିଆ ବ୍ୟବସ୍ଥା ଏଟା କରିଛି ଏ ଏମତି ଏମିତି ତି ବି ଧର ଯୋଉମାନେଉ ଗୋଟେ ଦେଖିବ ପ୍ରତ୍ୟେକ ସେ ଗୋଟେ ସିଷ୍ଟମ କରିଚନ୍ତି ନେ ଇ ସେ ଯୋଜନା ମଧ୍ୟ ହର ପ୍ରତ୍ୟେକ ବସ ଷ୍ଟାଣ୍ଡ ରେ ଗୋଟେ ଗୋଟେ ଗୋଟେ ଗୋଟେ ପାଂସ ଟଙ୍କିଆ ମିଲ୍ ପ୍ରତ୍ୟେକ ମେଡିକାଲ ପାଖରେ ଗୋଟେ ଗୋଟେ ଆ ଆ ମାନେ ଆହାର କେନ୍ଦ୍ର ଇଆର ଅର୍ଥ ଧର ଯୋଉ ବାସଷ୍ଟାଣ୍ଡ ର ଗୋଟେ ହେଲପର ଟେ ଯ ବସ ରେ ହେଲପର ରହୁଛି ସେ କେତେ ଦରମା ପାଉଥିବ? ଅତିବେଶି ରେ ଆଠ ରୁ ଦଶ ହଜାର ଦରମା ପାଉଥିବ। ସେ ଯଦି ବାହାରେ ଖାଇବ ହୋଟେଲ ରେ କିମ୍ବା ଅ ନିଜେ ରୋଷେଇ କରି ଖାଉବି ତା ପାଇଁ ସେଟା ବହୁତ ଭାରି ପଡିଯିବ। ଆ ପୁ କେତେ ଟଙ୍କା ବଞ୍ଚ ଥିବ ଯେ ତା ଉଁ ଉଁ ଘରକୁ ଘରକୁ ପଠେଇ ସଞ୍ଚୟ ମାସ ଶେଷ କୁ ଜିରୋ। ସେ ଉ ବିନା ଟେନସନ ନା ଉ ମାନେ ଉ ଉଁ ଏ ଯୁ ଗଲା ଏ ପାନ୍ସ ଟଙ୍କା ଟେ ଏ ଦେଲା ଖାଇଲା ଗୋଟେ ମାସର ତାର ଅତି ବେଶୀ ରେ କେତେ ନା ଦୁଇଶହ ରୁ ତିନିଶହ ଟଙ୍କା ତାର ଖାଇବା ଖର୍ଚ୍ଚ। ଆରାମ ସେ ତାର ଉ ଖାଇଲା ପିଇଲା ପୁଣି ସେଇଠି କାମ କଲା। ଆଉ ଯୋଉ ଉ ମେଡିକାଲରେ ଗୋଟେ ଏ ଗରିବ ଲୋକଟେ ସେ ଯାଉଛି ଯାଇକି ସେଠି ଉ ଉ ତାର କିଏ ମାନେ ନିଜ ଲୋକ କିଏ ଗୋଟେ ଯାଇଥିବେ ସେ ସେଠି କରିବ କଣ।
ମାନେ ତା ପାଖରେ ଏ ଚିକିତ୍ସା କରିବା ପାଇଁ ପଇସା ନଥିବ। ଆଉ ସେ ଖାଇବ କଣ କୋଉଠି ନା କୋଉଠି ଆମେ ଯଦି ଚିନ୍ତା କରିବା। ପାନ୍ସ ଟଙ୍କିଆ ଆହାର କେନ୍ଦ୍ର ଟା ଆ ବହୁତ ଉ ବୂ ମାନେ ଲୋକଙ୍କୁ ବହୁତ ସାହାଯ୍ୟ କରୁଛି ତାଙ୍କ ଜୀବନ ଶୈଳୀରେ। ଉ ଆଉ କିଛି ଅଛନ୍ତି ମାନେ ଜାଣି ଶୁଣି ଯେ କର୍ମଠୁ ଲୋକ ଗୁଡ଼ିକ ରୋଷେଇ କରିବାକୁ କଷ୍ଟ ହଉଛି ଖାଇବାନି ଠିକ ନା ଭୁଲ? ରାଜ ରାଜାପ୍ରିୟ ସୁବୁଛି ତ?
ହଁ
ତୁମ କଥା ଟା ଶୁଭୁନି ଠିକ ସେ ରାଜପ୍ରିୟ।
ହଁ ଭାଇ ସୁୁଭିଲା?
ହଁ ହଁ ହଁ ଆଉ ଆଉ କିଛି ଲୋକ ଅଛନ୍ତି। ମାନେ ପାଞ୍ଚ ଟଙ୍କିଆ ମିଲ୍ ମାନେ କର୍ମଠ ଲୋକ କାମ କରିବେନି ଅଳସୁଆ କିଏ ରୋଷେଇ ବାଷ କରିବ ଯାଇକି ମାନେ ଜାଣି ଶୁଣି ଯାଇକି ପାଞ୍ଚ ଟଙ୍କିଆ ମିଲ ଖାଉଛନ୍ତି କିନ୍ତୁ ଆକୁଚେଲି ଆଉ ଯାହା ପାଇଁ ସେଇଟା ପ୍ରଯୁଜ୍ୟ ସେ ସେଇମାନେ ଖାଇଲେ ଭଲ।
ସେମାନେ ଜାଣିପାରୁନାହାନ୍ତି ନା ଆମ ଯାହା ଗୋଟେ ଗରିବ ଲୋକଟେ ହଇରାଣ ହଉଛି।
ହଁ। ଏବେ ସେମିତି ଆମର ପଶ୍ଚିମବଙ୍ଗର ଯୋଉ ନୂଆ ସରକାର ହେଲା ସେ ଠି ସେମାନେ ମାଛ ଭାତ ବି ସେ କେତେ ଟଙ୍କାର ବହୁତ କମ କମ ଟଙ୍କାରେ ମାଛ ଭାତ ମିଲ୍ ବି ଦବାର ବ୍ୟବସ୍ଥା କରିଛନ୍ତି ସବୁ ସବୁ ଜାଗାରେ ଏ ପୂର୍ବରୁ ଗୋଟେ ଶୁଣିଥିବ ତମେ ଆମର ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ସିଏ ବି ମାନେ ଉ ଟଙ୍କାଟେ ରେ ଖାଇବାକୁ ଦଉଥିଲେ। ଗୋଟେ ମିଲ୍ ଟଙ୍କାଟର ଖାଇବାକୁ ଖାଇବାକୁ ଦଉଥିଲେ। ତା ସମସ୍ତେ କିଛି ନା କିଛି କିଛି ନା କିଛି ପ୍ରୟାସ କରୁଛନ୍ତି। ଆଉ ଏଇଟା ବହୁତ ବହୁତ ସାହାଯ୍ୟକାରୀ ହଉଛି ଲୋକମାନଙ୍କ ପାଇଁ। ଉଁ। ଆଉ କଣ ୟା ଉପରେ ତମର ମତ କଣ?
କରିବା ଦ୍ୱାରା ଆମର ପୁଅ ମାନେ କଣ ସାରା ରାଜ୍ୟରେ ବି ଲୋକ ଉପଭୃତ ହଉଛନ୍ତି ଗରିବ ଲୋକ ଟା ଆପଣମାନେ ଦେଖୁଥିବେ ବସ ଷ୍ଟାଣ୍ଡ ହଉ କି ଜନଗହଳି ସ୍ଥାନ ବଜାର ଦୈନିକ ହାଟରେ ଛୋଟ ପିଲାମାନେ ଆସିଲେ ଆପଣଙ୍କୁ କହୁରେ ଆମେ ଖାଇବାକୁ ଦିଅନ୍ତୁ ଆପଣଙ୍କୁ। କରିବାକୁ ଖାଇକି ସେମାନେ ଆଉ କଣ କରନ୍ତି? ନିଜ ପେଟ ପୋଷିବାକୁ ବି ସେମାନେ ଅକ୍ଷମ।
ହଁ
ସେଟା ସେ ପଢିବାକୁ ବି ଯାଉଛି। ସେଟା ଆସିକି ସାଙ୍ଗେ ସାଙ୍ଗେ ରୋଷେଇ କରିପାରିବନି ଯେମତି ଆପଣ କଲେ ତାଙ୍କ ମାନେ ବହୁତ ଭଲ ଜିନିଷ
ହଁ ଏଇଟା ଆକ୍ଚୁଆଲି ଏମିତି ସବୁ ସବୁ ରାଜ୍ୟରେ ହେଲେ କୋଣ ଅନୁକୋଣ ହେଲେ ଭଲ ଲାଗିବ ଏଇଟା ଯୋଉଁ ଆଉ ଗୋଟେ ଜିନିଷ ଅଛି ଯେ ଯୋଉଁଟା ଟାଉନ ମାନଙ୍କରେ ହଉଛି କିଏ ଯଦି ମାନେ ପଞ୍ଚାୟତ ମାନଙ୍କରେ ହେଇପାରନ୍ତା ଆହୁରି ଆମର ଯୋଉ ଗାଁ ଗହଳିର ଲୋକ ଯୋଉ ଗରିବ ଶ୍ରେଣୀର ଲୋକ ରହୁଛନ୍ତି ସେମାନେ ଆହୁରି ଅଧିକ ଉ ଓ ଉପକୃତ। ହୋଇପାରନ୍ତେ ମ୍ୟାକ୍ସିମମ୍ ଜାଗାରେ ସହରରେ ସବୁ ସେ ମେଡିକାଲ ହଉ। କିମ୍ବା କୌଣସି ଏ ଏଁ ଯୋଉ ଯେମିତି କହିଲି ବସ୍। ଷ୍ଟାଣ୍ଡ ହଉ ଏଇ ସବୁ ଜାଗାରେ ଅଛି। ଯଦି ପଞ୍ଚାୟତ ସ୍ତରରେ ଗୋଟେ ଗୋଟେ ଗୋଟେ ଗୋଟେ ଆହାର କେନ୍ଦ୍ର ଖୋଲି ପାରିବ। ଆହୁରୁ ଅ ଲୋକ ଆହୁରି ଅଧିକ ଉପକୃତ ହେଇପାରିବେ। ମାନେ ବିନା ଦେତ ଆ କଷ୍ଟରେ ଯାଇ ସେଠି ଆରାମ ସେ ତାଙ୍କର ମାନେ ଖାଇପାରିବେ। ଓ ଅନ୍ୟ ସମୟରେ ସେମାନେ ତାଙ୍କର ଖ ମାନେ କାମ କରି ତାଙ୍କର। ଅନ୍ୟ ପାଇଁ ଏସ୍ ମାନେ ନିଜ ପାଇଁ ସଞ୍ଚୟ ରଖିପାରିବେ।
ଓହୋ।
କାରଣ ସମସ୍ତେ ଚାହିଁଲେ ଆମେ ଯାଇକି ଖାଇବୁ କିନ୍ତୁ। ଘରୋଇ ରୋଷେଇ ହେଲେ କଣ କି ପରିବା ଆମେ କିଣ ଆଣୁ ଛେ ଯାହା ଦ୍ଵାରା ଯିଏ ଖାଉଟି କି ସିଏ ବି ବଞ୍ଚୁଛି। ନିଜର ଶାରୀରିକ ଯଦି ସମସ୍ତେ ଥିବେ କିଣି ଆଣିବେ ଖାଇଦେବେ। କିନ୍ତୁ ନିଜେ ପରିଶ୍ରମ କରିବେ କଁ ପାଇଁ ଖାଇବା ପାଇଁ ନିଜର ବି ଠକି ଦେଇପାରିବେ।
ହଁ।
ହୁଁ?
ଉଁ ଏଇଟା ଗୋଟେ ଅବଶ୍ୟ ବହୁତ ଭଲ କଥାଟେ କହିଲ। ହୁଁ। ହଉ ଠିକ ଅଛି ଦେଖିବା କଁ ହଉଛି ଆ ଉଁ ଦିପହ ରେ ‌ଖାଇ ସାରିଲଣି ନା ଖାଇ ଉଁ ରୋଷେଇ ସାରି ଖାଇବ ନାଇଁ।
ହଁ ତମ ଖାଇବା କଣ ହୁଏ?
ଉଁ ଏ ମୁଁ ମୋର ବି ରୋଷେଇ ଚାଲିଛି ସେଇ ଭାତ ଶୋୟ ଗୋଟେ ତରକାରୀ କରୁଛି ଖାଇବା। ସରିଗଲାଣି ସବୁ ଖାଇବା ଏବେ ଆଉ। ଠିକ ଅଛି ମୁଁ ହଁ ବର୍ଷା ତ ହଉଛି। ହଉ ମୁଁ ଖାଇସାରି ତମ ସହିତ। କଥା ହଉଛି ପୁଣି ହୁଁ ଧନ୍ୟବାଦ।